ଅଁ-
କଣ୍ କରୁଚୁ?
ଏଇଠେ ଛୁଆ ପିଲାଙ୍କୁ ଖୁଆଇ ପିଆଇ ଏବେ ଆସିଥିଲି ଶୋଇବ ବୋଲି ଆଉ।
ହୁଁ -ହୁଁ।
ତୁ କଣ କରୁଥିଲୁ?
ମୁଁ ଏଇଠି ଟିକେ ଗଡୁଥିଲି କହିଲି ଟିକେ ଗଡିଲା ପରେ ସିଲେଇ କରିବି ଶ୍ରୀ ବୋହୂ ଘର କୁ ଯାଇଚନ୍ତି ତ
ଓ ହୋ। ଝିଅ ପାଠ ଯଉ ସ୍କୁଲ୍ କେବେ ଖୋଲିବ?
ଝିଅ ବାଇଶ୍ ରେ।
ହୁଁ ତାଙ୍କର ଯଉ ବାଇଶି ଏମିତି ଥିଲା ନା ଛୁଟି ବଢିଚି?
ନାଇଁ ନାଇଁ ତାଙ୍କର ଅଲ୍ ରେଡି ରଜ ବଳସିକି ମାନେ ମେସେଜ୍ କରିଥିଲେ କି ତା ରଜ ପୂର୍ବରୁ ବାଇଶ୍ ରେ ଖୋଲିବ ବୋଲି। ନହେଲେ ତାଙ୍କ ସ୍କୁଲରେ ଏମିତି ଏତେ ମାନେ ଇଏ ଯେ ଏତେ ଛୁଟି ଫୁଟି ବି ଦିଅନ୍ତିନି ସେଟା ଉପରୁ ବୋଧେ ଅର୍ଡର ଆସିିଥିବ କି କଣ।
ତାଙ୍କ ସ୍କୁଲ ରେ କେମତି କଣ ପାଠ ପଢା ହୁଏ?
ତାଙ୍କ ସ୍କୁଲ୍ ରେ ଭଲ ପାଠ ପଢାନ୍ତି ମତେ ତ ଠିକ୍ ଠାକ୍ ଲାଗେ ତାଙ୍କର ଯିଏ ସବୁଠୁ ଫାଦର୍ ଯିଏ ସବୁଠୁ ବଢିଆ ଇଂଲିଶ ପଢାନ୍ତି ସେ। ମାନେ ପିଲାଙ୍କୁ ବୁଝେଇଦେବେ ମାନେ ପିଲାଙ୍କୁ ତୁ ପଚାରିବୁ ଯାହା ତାଙ୍କୁ ସବୁ ଆସିବ ଝିଅର ଏଇତି ଯଉ ଇଂ ଲିଶ୍ ଗ୍ରାମାର୍ ବହୁତ୍ ଭଲ ହୁଏ ନା ମ୍ୟାଥ୍ କିନ୍ତୁ ମ ତେ ଟିକେ ଡାଉଟ୍ ଲାଗେ କାରଣ ଆଇସିଏସି ସ୍କୁଲ ରେ ମ୍ୟାଥ୍ ରା ରେ ବହୁତ୍ ଡାଉନ୍ ମ୍ୟାଥ୍ ରା ସେମାନେ ଯଉ ପଢ଼ଉଚନ୍ତି
ହୁଁ।
ମତେ ହେଇଟା ଟିକେ ଖାଲି ଠିକ୍ ଲାଗୁନି ମାନେ ଆମେ ଯେମତି ବୁଝୁଥିଲେ ସ୍କୁ ସ୍କୁଲ୍ ଟାଇମ୍ ରେ
ହୁଁ।
ସେମିତି ଟିକେ ନାକୁ ମତେ ଲାଗୁନି ମାନେ ସେମିତି
ହୁଁ ମ୍ୟାଥ୍ ଟାକୁ ଭଲରେ ଧରେଇ ପାରୁନାହାଁନ୍ତି ଆଉ।
ଧରେଇ ପାରୁନାହାଁନ୍ତିି ବାସ୍ ନହେଲେ ପ୍ରାୟ ପିଲା ହଁ ପିଲା ଯିଏ ରଖୁଚି ଭଲ ରଖୁଚି ଆଉ ନହେଲେ ପ୍ରାୟ ପିଲାଙ୍କର ମ୍ୟାଥ୍ ରେ ଖାଲି ଖରାପ୍ ନହେଲେ ଇଂଲିଶ୍ ତ ଏମିତିଆ ଏସ୍ ଏସ୍ ସି ପିଲାଙ୍କର ଇଂଲିଶ ଭଲ ହୁଏ ହେଲା
ହୁଁ।
ଆଉ ଅଲଗା ସବଜେକ୍ଟ୍ ସାଇନ୍ସ୍ ଫାଇନ୍ସ ଯାହା ସବୁ ଚଳିବ କିନ୍ତୁ ମ୍ୟାଥ୍ ଟା ଆଁ- ପିଲା ଠିକ୍ ରେ ବୁଝଉନାହାନ୍ତି ଝିଅର ବି ଦେଖ୍ ଦେଖିବୁ ମାନେ କାହିଁକି କେମିତି କଣ ପାଇଁ ପଚାରିଲେ କିଛି ଆସିବନି। ମୋର ପୁଣି ମ୍ୟାଥ୍ ଭଲ ହୁଏ ନା ନାହିଁ ମୁଁ ଫର୍ବି ଆଉ ଦେଖିବା ଏଇ ବର୍ଷ ଟିକେ ନିଜେ ଭଲକିନି ଦେଖିବାକୁ ପଡିବ ମ୍ୟାଥ୍ ଟା। ନହେଲେ ମ୍ୟାଥ ରେ ବହୁତ ଡାଉନ ଅଛି ନା ନହେଲେ ତାଙ୍କ ସ୍କୁଲରେ ଭାତ ଡାଲି ଭଜା ଆଉ ଆମ୍ବ ଆଉ ଲେମ୍ବୁ ଚକଟା
ଉଁ ହୁଁ ମୁଁ ତ ଏଇ ଗରମ ଭାତ ଖାଇଲି ଯେ ଯଉ ହେଥିରେ ବାଦାମ ମିକ୍ସର ଲେମ୍ବୁ ଦଳିକି
ଲେମ୍ବୁ ଟିକେ ଚକଡିଲେ ଯୋଉ ଶାନ୍ତି ଲାଗୁଛି ଖାଇବାକୁ।
ହଁ ଆଉ ମେନ ଆମ୍ବ ଖଟା ଥିଲା ବୋଲି ଗରମ ଭାତ କଲି ନହେଲେ ପଖାଳ ଖାଇଥାନ୍ତି। ଖାଇଲେନି ଏଇ ବ ଯଉ ଅଛନ୍ତି ଆମେ ମାନେ ଖାଇଲୁ ଆଉ
ହୁଁ
ଆମ ଏଇ ଛକରେ ଗୋଟେ ଆଜି ଆକ୍ସିଡେଣ୍ଟ ହେଇଚି। ସେ ସ୍ତ୍ରୀ ଲୋକ ଟା ଯାଉଥିଲା। ହାଁ ସ୍କୁଲରୁ ସ୍କୁଲ ତ ଏ ଛୁଟି ଅଛି କଣ ପାଇଁ ଗୋଟେ ଯାଉଥିଲ ଯେ ଗୋଟେ ଟ୍ରକଟେ ତା ଜଙ୍ଘ ଉପରେ ପୁରା ଚଢିଗଲା।
ହୁଁ
ସିଏ ମାନେ ଘୁଷୁରୀ ଘୁଷୁରୀ ହେ ସାଇଡ କୁ ଗଲା ଯାହା କହୁ ଆମେ ଥୋଡୀ ନା ଦେଖିଚୁ। ସେ କହିଲେ ତାର ଏତେ ସାହସ ସେ ହେମିତି ବସିଇଛି ହେ ଜଙ୍ଘଟାକୁ ଧରିକି। ଲୋକବାକ ମାନେ ଆମ୍ବୁଲାନ୍ସ ଆସିନିନା
ହୁଁ
ତ ମାନେ ସେ ଜଗିକି ହେଟି ବସିଛି ନିଜେ ସହେ ଜଙ୍ଗଟାକୁ ଧରିକି। ମାନେ ଇଏ କରିକି କିନ୍ତୁ ଟିକେ ବି ମାନେ ସେ କହିଲେ ସେ ଏତେ ଷ୍ଟ୍ରଙ୍ଗ ସେ ମାନେ ସିଏ ଯେ ମାନେ ମାନେ ହାଉଳା ହଉଳି କିଛି କରୁନି। ହେମିତି ବସିଛି।
ଭଗବାନ ଏଇଠି ଆମ ଆଗରେ ଯଉ ଆମ ଘର ଅଠୁ ମାର୍କେଟ ଆଡକୁ ଗଲା ବେଳକୁ ହନୁମାନ ମନ୍ଦିର ପୂର୍ବରୁ ବହୁତ ଜାଗା ଛୋଟ ନା ନାହିଁ।
ହୁଁ
ଜଣେ ଏ ସ୍କୁଲ ମ୍ୟାଡାମ ସେଇପଟ ସ୍କୁ ସ୍କୁଲ ମ୍ୟାଡାମ ଯାଉଥିଲେ ସ୍କୁଟିରେ ଆଉ ହେଠି ଜାଗା ନାହିଁ ସ୍କୁଲ ବସ୍ ଫେରୁଛି। ସେ ଯିବ କୁଆଡେ ତାପରେ ଚଢିଗଲା ପୁରା ସେ ମରିଗଲେ। ଆଉ କାଲି ମୁଁ ଯାଇଥିଲି ଏଇ ପୋଷ୍ଟ ଅଫିସ ଠିକି ଦି ଜଣ କଥା ହଉଥିଲେ। ଏଇ ମାନେ ଆମେ ଯୋଉଠି ରହୁଛୁ ହେଇଠେ ବୋଧେ।
ହୁଁ
ଦି ଜଣ ଯା ରଜ ଲାଷ୍ଟ ଦିନ।
ହୁଁ
ସଜବାଜ ହେଇକି ବାହାରିଲେ କୋଉଠି ଯିବେ ବୋଲି ବାହାରକୁ ବାହାରିଛନ୍ତି। ତାର ଛିଡିକି ପଡିଛି ଦି ଜଣ ଯାକ ମରିଗଲେ। ସେମାନେ ଦି ଜା।
ହଁ କେତେବେଳେ ଦୁଃଖ କଥା କହିଲୁ।
ଦି ଜଣ ଯାକ ଲେଡିଜ ପଳେଇଲେ କେମିତି ଚଳିବ।
ଇ ନ୍ୟୁଜ ଦେଖି କାଲି ନ୍ୟୁଜ୍ ମୁଁ ଦେଖିଥିଲି। ମାନେ ଏ ମୋବାଇଲରୁ ଯେ ସିଏ ତା ସମୁ ଧରିକି ଆସିଥିଲା ଯୋଉ ବସ ରେ ଛାଡିବ ବୋଲି ବସ୍ ଟା ଏପଟ ଅଛି ବସଟା ସିଏ ହେପଟ ଅଛି ସେଠିକି ଟର୍ଣ କଲା ବେଳକୁ, ଆଉ ଗୋଟେ ବସ୍ ଆସିକି ତା ନାତି ବି ଏଥିରେ ଥିଲେ। ସମୁଦୁଣୀ ଥିଲା ସମୁଦୁଣୀ ର ଝିଅର ପୁଅ ଥିଲା। ଗାଡିରେ ସ୍କୁଟିରେ ଥିଲା। ସେ ବଷ୍ଟ ଟା ଆସିକି ଏମିତି ଧକ୍କା ଦେଲା ଯେ ଏଇ ସ୍ପଟ ଡେଥ ତା ମା ଟି ହେଇଗଲା। ଭାଇ ତା ସମୁଦି ଯୋଉଟା ମାନେ ପୁଅର ବାପା ଆଉ ତା ପୁଅର ଯୋଉ ତା ଝିଅର ପୁଅ ଟା ସେମାନଙ୍କର କିଛି ବି ହେଇନି ସିଏ ବୋଧେ ଓଲଟେଇକି। ସେ
କିଆ ଯୋଉ ଆମ ଗାଁ ପାଖ ଖବୁ ଯୋଉ ଗାଁ ଟା, ସେ ଯୋଉ ତ ବାପାକୁ ଛାଡି ଆସିଥିଲା ବସଷ୍ଟାଣ୍ଡ କୁ
ହଁ
ମାନେ ନେ ବ କୋଉଠି ମାନେ ରୋଡ ସାଇଡ ଯେତିକି ଜାଗା ଖାଲି ଜାଗା, ସିଏ ସେଇ ଉପରକୁ ଠିଆ ହେଇଛି ତାପ ତାକୁ ବସ ରେ ବସେଇଲା। ସେଇ ବସ ଟା ଇମ୍ବାଲାନ୍ସ ଟିକେ ହେଇକିନି ଟିକେ ତଳକୁ କରିଦେଲା। ସେଇ ବସ ରେ ସେ ମରିଗଲା?
ସେଇଟାପା ଆଜିକାଲି ମାନେ ହେଇଟା ଡବଲ ଲୋଡ ହଉଛି ସିନା ଗୋଟ ଦୃଷ୍ଟିରୁ ଭଲ। କିନ୍ତୁ ଗଛ ପଛ କାଟି ଦଉଛନ୍ତି ବୋଲି ଟିକେ ଦୁଃଖ ଲାଗୁଛି।
ଦୁଃଖ ନାହିଁ ଯେ ସବ ମାନେ ଡବଲ ରୋଡ ହେଲେ ଟିକେ ଆକ୍ସିଡେଣ୍ଟ କମିବ ହେଲା କିନ୍ତୁ ଉ ଲୋକ କିଏ କେମିତି ଯିଏ ସମସ୍ତେ ନିଜେ ସଜାଗ ରହିବାକୁ ପଡିବ। କାରଣ ସବୁବେଳେ ନୁହେଁ ଯେ ଆମକୁ ଆସିକି ଯିଏ ବାଡେଇ ଦବ ମାନେ ଆମର ଭୁଲ ତାର ଠିକ। ମାନେ ସିଏ ଭୁଲରେ ଆସିବାଡେଇ ଦବ ତୁ ଯେତେ ଠିକ ରେ ଚଲୋଉ ଥା ସାମ୍ନା ବାଲା ଲା ଯଦି ଭୁଲ ରେ ଗାଡି ଚଲେଇିବ ତୋତେ ଆସୀ ବାଡେଇ ଦବ ନା।
କେତେବେଳେ ନିଜର ଭୁଲ ନଥାାଇକି ବି ମରି ଯାଉଛନ୍ତି ଲୋକ। ଭୁଲ ଥାଇକି ତ କଥା
ଆଉ ତୁ ହେତୁ ରୋଡରେ ଗାଡି ଚଲେଇଲେ ଭାବିବୁନୁ ଯେ ଏ ନାଇଁ ମୁଁ ତ ଠିକ ରେ ଚଲଉଛି କିଛି ହବନି ଭାଇ ଭଗବାନ କ ଇ ଇଛା ଯାହା ଥିବ କିଏ ଆଣିକି କୁଟି କୁଟା ଦବ ତୁ କଣ କରିବୁ।
ତୁ ଓଲଟା ଲୋକ ଟିକେ ଓଲଟା ଚଲାଉଥିବ ଯେ ତମ ଜୀବନ ଉପରେ ବାହାରି ପଡିବ।
ଆଲୋ ଆମ ପଡିଶା ଘର ପରଦିନ ମୁଁ ଆଉ ଜାଣିନି ଏତେ କଥା ଯେ କଣ କିଛି ହେଇଛି ବୋଲି ମତେ ଆଗରେ ଯୋଉ ଭଡାକୁ ରହୁଛନ୍ତି। ସିଏ ମତେ ପଚାରିଲେ କି କି ଆଉ କାଲି ରାତି ବାରଟା ବେଳକୁ କଣ ହେଲା ସବୁ ଧାଇଁଲେ ତାଙ୍କର ମୁଁ କହିଲି ମୁଁ ଜାଣିନି। ତାପରେ ମୁଁ ତଥାପି ଡାଉଟ ରେ ଟିକେ ରହିଲି, ଭାଇ ସକାଳୁ ବାହାର ଝାଡୁ କରୁଥିଲେ ମାଉସ ତାଙ୍କ ଘର ଭିତରେ ଝାଡୁ କରଥିଲେ ହେଲା। ତରେ ମତେ ମତେ ଦିଦି କହିଲା କି ଆଉ କଣ ପ୍ରୋବ୍ଲେମ ହେଇଛି କି? ମାନେ ସେଇ ଯୋଉ ମ ଦିଦିଙ୍କର ହେଲା ଯେ କିଛି ପ୍ରୋବ୍ଲେମ ହେଇଛି କି ହଁ କାଇହିଁ ସେ ବାହାରୁନାହାନ୍ତି ଭାଇ ଝାଡୁ କରୁଛନ୍ତି। ମୁଁ କହିଲି ନାଇଁ ତ ମୁଁ ଜାଣିନି। ତାପରେ ମୁଁ ତାଙ୍କ ଝିଅକୁ ପଚାରିଲି ଆଉ କଣ ହେଇଥିଲା ପୋରଦିନ ଯେ ରାତି ବାଟ ଟାରେ ଧାଇଁଥିଲ ସେ କହିଲା ଯୋଉ ଗାଡି ଏତ ଏତି କହିକି ରହିଗଲା। ମୁଁ ଆଉ କଥାଟା କଣ୍ଟିନୁ କରିନି ହେଲା ତାପରେ ରେ ଆଜି ସକାଳୁ ହେଲା ବେଳକୁ ପୁଣିବି ଯଦି ଭାଇ ଛାଡ଼ୁ କରୁଚନ୍ତି ମତେ ଦିଦି କହିଚି ମୁଁ ଯାଇକି ପଚାରିଲି ଆଉ କଣ ହେଇଚିକି ତମ ଦେହ ପା ଆଉ କିଛି ଭଲ ନାହିଁ ସିଏ ପରଦିନ ସାଢେ ଦଶ ଏଗାରଟା ବେଳକୁ ତାଙ୍କ ଘରୁ ଖାଇ ପିି କି ତାଙ୍କ ଭାଉଜ ସିଏ ତାଙ୍କ ଭାଇ ଆଉ ତାଙ୍କ ପୁଅ ତାଙ୍କ ଝିଆରୀ ଏକାଠି ଚାଲିକି ଆସୁଚନ୍ତି ଗୋଟେ ଲୋକଟେ ମଦ ଯୋଉ ଠେ ବୋହୁତ ଜୋରେ ମଦ ପିଇଚି
ସିଏ ତାଙ୍କ ଭାଉଜଙ୍କର ପୁରା ଦି ଗୋଡ଼ ମଝିରେ
ହୁଁ।
ଦେଇକି ଗାଡ଼ିଟା ପୁରେଇ ଦେଇଚି ତସିଏ ପୁରା ପିଠି ମାଡ଼ିକି ଦାଲୁକି ପଡ଼ିଚନ୍ତି ଭା ମାନେ ଆଉ ଏମତି କୁଚା ହେଇକି ପଡ଼ିଛନ୍ତି ଆଉ ଆ ଙ୍କର ଯିଏ ଆମ ପଡ଼ିଶାଘର ଯୋଉ ଦିଦି ତାଙ୍କର ଗୋଡ଼ ପା ପାଖରୁ ଗୋଡ଼ ଉପରେ ଚଢି ମାନେ ତାଙ୍କର ଗୋଡ଼ ଉପରେ ଚଢିଚି ଇଏ କେମିତି ରଖିଚନ୍ତି ଏଇଟାବି ତାଙ୍କ ଗୋଡ଼ ତାଙ୍କ ଗୋଡ଼ ପାଖରେ ଜୋରେ ଗୋଟେ ବଡ଼ ଖଣ୍ଡିଆ ହେଇଚି ସେଚାଲି ପାରୁନାହାନ୍ତି ମାନ ଗୋଡ଼ଟା ମାନେ ପାଦ ଉ ଉପରକୁ ହେଇଚିନା ଯୋଉଠା ଆମ ଗଣ୍ଠିଟା ଅଁ ମାନେ ପଡ଼କୁୁ କୋଉ ପଟକୁ ହ ହେପଟ ଗଣ୍ିଟା ନୁହେଁୋଉଟା ମାନେ ଏପଟକୁ ଯୋଉଟ ମାଡ଼ି ହେଇି ବସୁଚ ସେଇଟା ନୁହେଁ ଏପଟକୁ ଯୋଉଟା ସେ ହଁ ସେ ଏଇଠୁ ତାଙ୍କର ଜୋରେ ଖଣ୍ଡିଆ ହେଇଚି ସେ ଚାଲି ପାରୁନାହାନ୍ତି ଆଉ ତାଙ୍କ ଭାଉଜ ପିଠିଠୁ ବେକପନ୍ଦ ପୁରା ପିଡ଼ା ସିଏ ଖାଲି ଗୋଟେ ଜାଗାରେ ବସୁଚନ୍ତି। ସେ କହିଲ ତମେ ଜାଣିନ ମୁଁ କହିଲି ନାଇଁ ମୁଁ ଆଉ କେତି ଜାଣିଲି ବହୁତ୍ ବାଡ଼େଇଲେ ତାଙ୍କ ଭାଇ ଆଉ ବଢିଲା ପରେ ସେମାନଙ୍କୁ ଉଠଉ ଉଠଉ ସେ ପଳେଇଲା ଆଉ ଆଉ ରାତିରେତ କେହି ନଥିଲେନା ରୋଡ଼ରେ।
ହଁ ହଁ ରାତି ଅଧିକ ହେଇଯିବ ସମସ୍ତେ ନିଜ ନିଜ ଘରେ ବସି ସମୟ କଣ କରିବେ
ସମସ୍ତେ ହସ ହୁସି ହେଇକିନି ପଣସ ଦେଖିିକି ଆସୁଥିଲେ। କଣ କହିବୁ କହିଲୁ କହ ସେମାନେ ଠିକରେ ଚାଲିକି ଆସିଚନ୍ତି ରାସ୍ତାରେ କେହି ନାହାନ୍ତି ତଥାପି ଗୋଟେ ମଧୁଆ ମାନେ ତାର ହୋସ ନାହିଁ ସେ ଦେଖେ ଗାଡ଼ି ଚଲେଇ ଦେଲା। ଯଉ ଛୁଆ ଉପରେ କଣ ହେଇଥାନ୍ତା ଯେଦି ଗୋଟେ ଛୋଟ ଛୁଆ ଉପରେ ଚଲେଇଥାନ୍ କଣ ହେଇଥାତା କହିଲୁ।
ଆଉ ସତ କଥା ଆଉ ସେଦେଖିକି ମାନେ ତାଙ୍କୁ କହିବା ସେ ତା ଆଜିକାଲିବି ସେବ୍ ନୁହଁନା ବେଶି ଏପଟେ
ଥିବେକି ଯିଏ ମଦ ପିଇଥିବ ସିଏ ତାର ଟୁଣୁ ଟୁଣୁ ହେଇଯାଇଥିବ ଆଉ କଣ।
ହଁ ହେଟାତ କହୁଚି ତମ କଣ କହିଲି ତଏତେବେଳେ ତମାନଙ୍କ ଦୋଷ ନଥାଇକି ବେଳେ ବେଳେ ପ୍ର ପ୍ରାଣ ମାନେ ଯାଏ ଏଠି। ଏଟା ତମେ ସିଓର ହେଇପାରିବନିଯେ ତମେ କତେବେଳେ କୋ କୋଉ ମୁହୂର୍ତ୍ତରେ ମରିବ ଆମେ ନି
ହଁ ରୋଡ଼କୁ ବାହାରିବୁ ମାନେ ଭାବେ କିଛି ମାନେ ଆମେ କିଛି ଜାଣିନେ କେତେବେଳେ କଣ ଘଟିବ ହେଲା। ଯେତେବେଳେ ଯାହା ହବ ହବ ଲୋକ ଆଉ କଣ ବାହାରେ ଚାଲିବେନିନା ବୁଲିବେନି।
ହଁ ଆଜିବା ଏଇ ପେପରରେବି ଏମିତି ବାହାରିଥିଲା ଯେ ଗୋଟେ ବାପାକୁ ତା ମା ତଗୋଟେ ବାପାକୁ ତାପୁଅ କଣ ମାନେ ତ କଣ ତା ଗାଡି ପଇ ନା କଣ ଶୁଣିଲାନି ଯେ ତା ତଡ଼ି ତଡି ହାଣି। ସବ ବା ପୁଅ ମା ଆଣିଲା।
କହନି ଆଉ ଗୋଟେ ଶୁଣୁନଥିଲୁ ମା ଫୋନ ଦେଲାନି ବୋଲି ଅ ପୁଅ ମାଆକୁ ମାରିଦେଲା। ଆଉ ମା ଫୋନ ଦେଲାନି ବୋଲି ମାକୁ ମାରିଦେଲା ଗୋଟେ ଆଗ ତ ସୁଇସାଇଡ କଲା। ଆଉ ଗୋଟେ ଯାରେ ମା ଫୋନ ଦେଲାନି ବୋଲି ପୁଅ ତାକୁ ମାରିଦେଲା ଛୁରୀରେ।
ହୁଁ ହେଇରା ଆଜିକାଲି ହଉଛି କଣ କରିବ କେଜାଣି।
ମାନେ ପିଲାଙ୍କୁ କଣ ମାନେ ଭଲ କହିଲେ ଗଲ ଖରାପ କହିଲେ ଗଲ କଣ କରିବ।
ହଉ ଆଉ ଆଉ ରଖୁଛି ଯା ଶୋଇବେ ଆଉ
ଶୋଇବୁକି
ହୁଁ
ହଉ ହଉ।